ହ୍ୟାଲୋ।
ହଁ ହ୍ୟାଲୋ।
ହଁ କୁହ।
ହଁ କହ।
ତମର ଆଉ କେତେ ପଇସା ଆସିଲା।
ହଁ ଆମେ କଥା ହେବା ହେଲା।
ହଉ ଠିକ୍ ଅଛି।
ହଁ। ଆଉ କଣ କରୁଚୁ।
ନା ମୁଁ ମୁଁତେ ବସୁଥିଲି। ବସିଥିଲି ପରୀକ୍ଷା ଦବାକୁ ଯିବି ଆଉ।
ଉୁଁ ହୁଁ ଆଉ କେବେ ଆସିଲୁ ତୁ।
ଏଇ ମୁଁ କାଲି ଆଇଲି।
ଉଁ ହୁଁ କାଲି ଆସିଲୁ ଓ ହ ଆଉ
ତମେ ଜମା ଜାନିନ ମୁଁ କା ହାଁ।
ଆଜି ଖାଇବା କଣ ହେଇଥିଲା।
ଭାତ ଡାଲି ମାଛ ତରକାରୀ।
ଉୁଁ ହୁଁ ହଷ୍ଟେଲରେ ଭଲ ଲାଗୁଚି।
ବହୁତ ଭଲ ଲାଗୁଚି।
ଛୁଆ କେତେ ଆସିଲେଣି।
ଛୁଆ ଅଳ୍ପ ଆଇଛନ୍ତି ଆଉ।
ଓହୋ।
ହଁ ଏ ଯୁ ଆମର ୟୁଜି ଫାଷ୍ଟ ଇର ପିଲା ଆସୁଛନ୍ତି।
ଅ ହଁ ହଁ ଆର ପିକି ଛୁଆ ତ ଆସିନଥିବେ ନା?
ପି ଜି ଛୁଆ ତ ଆସିିନାହାନ୍ତି ପରୀକ୍ଷା ଆମର ଅଛି ବଇଲେ ଆଇଛନ୍ତି ଆଉ।
ଓ ହୋ।
ହୁଁ।
ଆଉ।
ଆଉ।
ଆଉ ଦେହ ତୋର କେମିତି ଅଛି ଭଲ ତୋର ଦେହ କଣ ଖରାପ ହେଇଥିଲା ନା କଣ?
ମୋ ଦେହ କଣ କରାପ ହେଇଥିବ ନା ମ
ଅଉ।
ହା ତମକୁ କିଏ କହିଲା?
ଓହୋ ମୁଁ କହିଲି ତ ଥଣ୍ଡା ହେଇଛି ନା କ ଓହୋ।
ତମେ ଆସିବ କୋଉଦିନ?
ମୁଁ କାଲି ଯିବା
ଓହୋ।
ହୁଁ।
ଆଉ କାଲି କେତେବେଳେ ଆସିବ?
କାଲି ସକାଳୁ ଗଲେ ସେଇ ପହଞ୍ଚିବି ସାଢ଼େ ଏଗାରଟା ବାରଟା ପାଖାପାଖି।
ହା ସେଥିପାଇଁ ମୋର ବି କୁଆଡେ ଗଲା କେ ସେତେ କୋଉଠିେ ରାଖିଛ ତମେ ଦିଦି
ସେଫ୍ଟୀ ପିନ ମୋ ଏଇ ଯୋଉ ସେ ଯୋଉ ମୋର ଗୋଟେ ନାହିଁ ଯୋଉ କେକ୍ କାଟିବା ପାଇଁ କେକ୍ କାଟି ଥିଲେ ଯୋଉ ଖୋଳ ଟା ମୋର ରାକ୍ ରେ ଦେଖ ଯାଇକି ସେଇ ତା ଭିତରେ ଥିବ ଦେଖେ।
କୋଉଠି କଣ ରଖି ରାଖି ଦେଇ ଯାଇଛୁ ପୁରା ରୁମ ହାଲତ ପୁରା ଖରାପ।
କିଛି ମିଳୁନି କୋଉଠି ଅଛି କଣ।
ନା ପା।
ଏ ହେ ନହଲେ ମୋ ଯୋଉ ଦେଖିବି ମୋର ଗୋଟେ ପେନ୍ ବକ୍ସ ଅଛି ଯୋଉ ସ୍କାଏ କଲରଟେ।
ଝାଡୁ ଝାଡୁ ସେ ଝାଡୁକୁ ସେମିତି କିଏ କରିଛି?
କଣ ହେଇଛି ତାର ଅବସ୍ଥା?
ଝାଡୁ ଟୋଟାଲି ଖଣ୍ଡ ଖଣ୍ଡ।
ଏ ମା ଲୋ ନା ଆମେ ଗଲାବେଳେ ଥିଲା ଭଲ।
ତମ ଗଲାବେଳେ ଥିଲା ଭଲ କଣ ସେ ଖଣ୍ଡ ଖଣ୍ଡ ହେଲା କେମିତି?
ନା ସତ ଖଣ୍ଡ ଖଣ୍ଡ ହେଇଯାଇଛି?
ଝାଡୁ ଟୋଟାଲି ନାହିଁ କୋଉ ଘର ଓଳିଆକୁ ନାହିଁ ଝାଡୁ ଗୋଟେ ନେଇକି ଆସିବ।
ଏ ମା କୋଉଠୁ ଆଣିବି ଲୋ ଦେଖିଆ ନହଲେ ସେ କଟକ ଦେଖିବି ନହଲେ।
ଝାଡୁ ଗୋଟେ ଧାରିକି ଆସିବ ମୁଁ ଠାକୁରଙ୍କର ନେଇ ଆସିଛି ଗୋଟେ ଛୋଟ ଆଳଟି ଆଉ ଗୋ ଧୂପ ଦିଟା ଆଉ ଟିକେ ଭୋଗ ନେଇକି ଆସ।
ଓ ହଁ ହଁ ଭୋଗ ଭୋଗ ନା ହଁ ଭୋ
ମୋର ଛୋଟ ପ୍ଲେଟ ଆଉ ଗୋଟେ ଆଳତି ଆଉ ଗୋଟେ ଗ୍ଲାସ ମୋ ବୋଉ ନେଇ ଆସିବ ରବିବାରେ।
ଓହୋ ହଉ।
ସଳିତା ଫଳିତା ଯଦି ଥବ ଟିକେ ଆଣ।
ସଳିିତା ଅଛି ମଁ ହଁ ମନେ ପକେଇଥିଲୁ ସଳତା ନେବି ଆଉ କଣ ନେବି?
ଆଉ ତେଲ ଟିକେ ଆଣ।
କି ତେଲ ଜଡା ତେଲ?
ଆଁ?
ନା ରାଶି ତେଲ ସରି ରାଶି।
ଯାହା କି ଦୀପରେ ଟିକେ ଗୋଟେ ମାଟି ଦୀପ ଆଣଥିବ।
ମାଟି ଦୀପ ଆଉ ମାଟି ନାହିଁ ଲୋ ଆମର। ଏଇ ଯୋଉ ଗୋଟେ ଚୂନର ଦୀପ ଅଛି ଯୋଉ କହନ୍ତି ଯଉ ମିଳେଳିି ଦୋକାନରେ
ଚୁନ ଦୀପ ହେରା।
ଏଇ ଯୋଉ ଇଏ ମ ଭଲ କଲର ମଲର ହେଇଥାଏ ଯୋଉ ଇଏ ର ଦୀପ ହଁ ସେଇଟା ପଡିଗଲେ କିନ୍ତୁ ଭାଙ୍ଗିଯିବ।
ଯାହା ଅଛି ନେଇ ଆସ ମୋ ବୋଉ କୁ କହିଛି ମୋ ବୋଉ ବି ଗୋଟେ ଦୀପ ନେଇ ଆସିବୁ ଖାଲି ଦବା ପାଇଁ ନେଇଁ ଆସ ଦୀପ ଆଉ।
ହଉ ହଉ ହଉ ମୁଁ ଦୀପରେ ଆଉ ଏ ଯୋଉ ଧୂପ ଗେଞ୍ଜିବା ପାଇଁ ଆମର ଟିକେ ଅସୁବିଧା ଧୁ ଧୂପ ଗେଞ୍ଜିବା ପାଇଁ ଛୋଟ ମୋଟ ଆଣିଚୁ? ହଉ ତା ଭୋଗ ଥାଳିଆ ଆଣିଚୁ ଆଉ ଧୂପ ଇଏ ପାଇଁ ବି ଆଣିଚୁ ତ?
ଆଳତି ଆଣିଚି କର୍ପୁର ଯଦି ତମ ଘରେ ଥିବ ଦିଟା ଆଣିଥିବ।
ହଉ ହଉ ହଉ ଠିକ ଅଛି ତାହେଲେ। ମୁଁ ତାହେଲେ ନେଇକି ଜିମି ଯୋଉ ସଳିତା ସଳିତା ଦୀପ।
ହଁ ଧୂପ ଆଣିଥବ।
ଧୁପଁ ହଁ ଧୂପ ନେଇଚି ନେଇଚି ପ ପୁରେଇ ଦେଇଚି ବ୍ୟାଗରେ।
ହଁ ଭୋଗ
ହୁଁ ହଁ ଭୋଗ ଟିକେ, ହଁ ଆଉ ଗୋଟେ ଲାଇଟ ଏ ଶୁଣୁ ଆଉ ମାଚିଶି କିଣିବାନି ଗୋଟେ ଲାଇଟର ଟେ ମୁଁ କିଣି ଆଣିବି ହେଲା ଦଶ
ହଁ ହଉ ହଉ ଆଉ ଯଦି ଥବ କର ପୁର ଟିକେ କର୍ପୁର ଟିକେ ଆଣିଥିବ ଆଉ ମୁଁ ଗୋଟେ
ହଁ ହଁ କର ହଁ ହଁ କର୍ପୁର ମୁଁ ନେଇକି ଯିବି।
ହଉ ଠିକ ଅଛି, ଆଉ ଗୋଟେ ଠାକୁରଙ୍କ ପାଇଁ ପୋଛା କପଡା ଟା।
ହଁ ହଲ ନୂଆ କପଡା ଟିକ ପୋଛିବା ପାଇଁ ନା ସେ କପଡା ନାହିଁ ଆଉ ହଁ ହଁ ମୁଁ କ କପଡ଼ା ଟିକେ ନେବି, ଠାକୁରଙ୍କୁ ପିନ୍ଧେଇବା ପାଇଁ କପଡ଼ା ନେବି?
ହଁ ଆ?
ଠାକୁରଙ୍କୁ ପିନ୍ଧେଇବା ପାଇଁ କପଡା ନେବି?
ନା ଠାକୁରଙ୍କୁ ପିନ୍ଧିବା ପାଇଁ କପଡ଼ା ଆମ ଆମ ଘରେ ଟେଲର ମେସିନ ପଡିଛି ମୁଁ ମୁଁ ଆଉଥରେ ଗଲେ ନେଇ ଆସିବି ତିଆରି କରିକି କିଣିବ
ହଁ ତାହାଲେ ମୁଁ କହିଲି ପୋଛିବା ପାଇଁ ଗୋଟେ ନୂଆ କପଡା ନେଇଯିବି ଏଇଠୁ। ହଁ ଠିକ ଅଛି।
ସେଇଟା ଆଣିଯିବ ଆଉ।
ହଁ ହଁ ହଁ ନେଇକି ଯିବି, ଠାକୁରଙ୍କୁ ରଖିବା କୋଉଠି ବ୍ୟବସ୍ଥା କଲ?
ବ୍ୟବସ୍ଥା କଣ ସେଇଠି ରହିବେ ଆଉ କଣ ସେ ତ ଏ ବ୍ୟାଗ୍ ଫ୍ୟଗ ଘୁଞ୍ଚେଇ ଦେଇଚନ୍ତି।
ଦିଦି ମୁଣ୍ଡ ସେପଟେ ଦଉଛନ୍ତିନା?
ନା ଗୋଡ଼।
ଏ ଗୋଡ ଦେନେ କେମିତି ରହିବେ ଠାକୁର ସେଠି।
କେହି ଜାଣିନୁ। ଆଉ ନିଜର ଗୋଟେ କମନସେନ୍ସ ଥିବା ଦରକାର ନା, ମୁଁ ଆଉ କଣ କହିବି?
ହଁ ମୁଁ କିଛି କହିବି ଆମେ କହିବା ନହେଲେ ଟିକେ ଆଉ।
ହଁ ହଁ।
ହଉ।
ହଁ।
କି ସେପଟକୁ ମୁଣ୍ଡ ଦିଅ ଏପଟେ ଠାକୁର ଅଛନ୍ତି ପୂଜା ହଉଛନ୍ତି ଆଉ ହେଲା।
ହଁ ହଁ। କହିବେକି ହଁ
ଆଉ ଶୁଣ ଆଉତ କୋଉଠି ରଖି ହବନି ସେମିତି କିଛି ଜାଗା ନାହିଁ ର
ହଁ ପା।
ଆଉ କୋଉଠୀ ରଖିବୁ କହନି ତୁ ଭାବିଲୁ ଆଉ କୋଉଠି ଜାଗା ଅଛି ଆଉ କଉଠି ତ ଜାଗା ନାଁହିଁ ସେମତି ରଖିବାକୁ।
ନା। କୁଆଡେ
ଆଉ ପିଟା ପଟା ପିଟିବା ପାଇଁ ବି ମାନେ କଣ ଧୁ କଣ୍ଟା ପଶୁନେଇ କାନ୍ଥରେ ହଁ କଣ ପଟା ମଟା ପିଟି ଦି କଣଟା ବି ପଶୁନି କାନ୍ଥରେ କଣ କରିବୁ କହିଲୁ ଭାରି ହଇରାଣ।
ଆଉ ସୋନାଲ ଦିଦି କୋଉ ନାଆସିବେ ଆସିବେ?
ସୋନାଲ ଦିଦି ମୁ ଜାଣିନି ଲୋ ମୁଁ କଥା ହେଇନି ତାଙ୍କ ସହିତ। ଯିଏ ବୋଧେ ସେଇ କାଲି ପରଦିନ ଆଡ଼କୁ ଆସିବେ ବୋଧେ ସିଏ ବି ସେଇ ସୋମବାର କି କାଲି ପରଦିନ ରବିବାର ଆଡ଼େ ଆସିବେ ଆଉ
ଆଚ୍ଛା ଆଚ୍ଛା।
ହଁ।
ହ କଣ କ ଖାଇଥିଲ କଣ?
ଆଜି ମୁଁ ଖାଇଥିଲି ଅଣ୍ଡା ଖାଇଛି ଏଇ ଭା
ହଁ ପରୀକ୍ଷା ରୁ ଆସିଲେ ମତେ କଲ କରିବ ହେଲା?
କଣ କ ହଉ ଠିକ୍ ଅଛି ତାହେଲେ।
ମୋର ତମର ସବୁ ଆସିଯାଇଛି ମୋର ଟୋଟାଲି ଆସିନି ମୋ ଯେ
ତ ମୁଁ ଯଦି ବ୍ୟସ୍ତ ରହିଗଲୁ।
ଉଁ ହୁଁ ତମେ ଭାରି ଚାଲାକୀ ହେଲା ନା?
ତତେ ମୁଁ ତୋତେ ମୁଁ କେତେ ଥର କଲ କରିଛି ବାପା ତୁ ନିଜେ କହ। ତୁ ନିଜେ କହ ତୁ କହିଲୁ ହଉ ଦିଦି। ତୁ ମତେ କହିଲୁ ତୁ କହିଲୁ ହଉ ଦିଦି ମୁଁ ତମକୁ ପରେ ଫ୍ରି ହେଲେ କରିବି ବୋଲି ମୁଁ କହିଲି ହଉ। ତାପରେ ତୁ କଲୁନି ବୋଲି ତାଉ ରାତି ଗଲି ରାତି ତୁ ଗଲୁ ରାତି ଦିଦି ଆଉରୁ ଜମା ଫାଙ୍କା ନାହିଁ ମୁଁ ଓ ମୁଁ କହିଲି ତାହେଲେ ଠିକ ଅଛିଉ ତୁ ଫାଙ୍କା ହେଲେ ମତେ କହିବୁ ତିନ ଥର ତୋତେ କଲ୍ କରିଛି।
ହଁ ମୁଁ ଆଉ ଗୋଟେ ଏବେ ମୁଁ ଆଉ ଗୋଟେ ଏବେ କରିଦେବି ହେଲା।
ହଉ।
ଆଉ ଗୋଟେ କରିକି ମୁଁ ଗାଧୋଇବାକୁ ପୁଣି ଯିବି।
ହଉ ହଉ ଠିକ୍ ଅଛି ତାହେଲେ।
ଗାଧେଇବାକୁ ଯିବି ମତେ ମତେ ଚାରିଟା ହବ ତ ମତେ ଅ ଫୋନ କରିବ ହେଲା।
ହଉ ଠିକେ ତୁ ତୁ ଆସିକି ମତେ କଲ୍ କରିବୁ।
ହଉ ଠିକ ଅଛି।
ହଁ।
ଆଉ କଣ କୁହ?
ଆଉ ତ ଆଜି ଖାଇବାର ତମର ତ ଜାଣିଲି କଣ କଣ କରିଥିଲେ ଆଜି ଶୁକ୍ରବାର ମାଛ ନା
ଖାଇବା ମତେ କୁହ ନ ବିରକ୍ତିଆ ନାଁ
ଆରେ ନୂଆ ନୂଆ ଭଲ ହଉନାହାନ୍ତି ଏବେ ତ କିଛି ବାସି ମାସି ମିଶଉ ନଥିବେ
ଛ ଆଇଁସିଆ ଲାଗୁଛି ଟୋଟାଲି
ଏ ହେ ଏରେ ଭଲ ତ ଛାଣୁନାହାନ୍ତି ହେଲା। ଛାଣୁନାହାନ୍ତି ଖାଲି ସେମି ଥରେ ପକେଇକି ଉଠେଇ ଦଉଛନ୍ତି। ସେଇଥିପାଇଁ ଏମିତି ଆଇଁସା ଲାଗ
ହଁ। ହଁ ମୁଁ ବହୁତ ମୁଁ ତ କିଛି ଜିନିଷ ଆଣିନି। ଯି ଆସିବ ସିଏ ସବୁ ଠାକୁରଙ୍କର ନେଇ ଆସିଥିବ ଆଉ
ହଁ ହଁ ମୁଁ ଯେତିକି ମନେ ପଡିବ ମୁଁ ସବୁ ପାରିବି ନେଇକି ଯାଇଥିବି ହେଲା?
ହଁ ହଁ।
ହଁ ମୁଁ ଗୋଟେ ମୁଡ୍ ମୁଢିଟେ ନେଇଛି ହେଲା।
ହୁଁ ଭଲ କରିଛ ଆଣ।
ମୁଢି ମୁଢିଟା ନେଇଛି ଆଉ ସୋଲା ନେଇଛି।
ଚୋଲା କାଇଁ ଆଣିଛ?
ଛୋଲା ଖାଇବା ସମସ୍ତେ ବୋଲି ଆଉ।
ହୁଁ।
ଇଏ ସୋଲା ମ ଆର ସୋଲା କଣ କହିଲୁ ଭଜା ସୋଲା।
ଓହୋ ମଟର ଭାଜି ଥିଲେ ଆଣିଥାନ୍ତ।
କଣ ମଟର ଭାଜି କି?
ମଟର ପରି ଟୁକ୍ ଟୁକ୍ ଟୁକ୍ ଲାଗିବ।
ଏଇ ମଟର ଦାନ୍ତ କାଟିବ ତ ସେଇରା।
ହୁଁ।
ସେଇଟା ମତେ କାଟେ ମତେ ସେଇଥି ପାଇଁ ମୁଁ ସବୁ ସେରା ଖାଇନି ଜମା ତ ସେଇରା ଭଲ ଲାଗେ?
ମାନେ ଯୋଉଟା ଫିଟି ଯାଇଥିବ।
ହୁଁ ଫିଟି ଯାଇଥିନେ ବି ସୋରା ସେରା କା ଜେଜୁ କଡ କଡ ନାଇଁ ଖାଲି କଡ଼ କାଡୁ କାଡୁ ହଉଥିବ।
ହୁଁ।
ହୁଁ କେତେଟା ଆଉ ଗୋଟେ ଯୋଉ ସେ ମଟର ର ଯୋଉ କରିନଥାନ୍ତି ରେଡ କଲର ଯୋଉ ହେଇଯାଇଥାଏ। ନାଲି କଲର ର ଲଙ୍କା ମଙ୍କା ପକେଇକି କରିଥିବେ।
ଗ୍ରୀନ୍।
ହଁ ହଁ ସେଇ ସେଇାରା ଭଲ ଲାଗେ ଖାଇଦେ ଟିକେ ନା।
ହଁ ସେଇଗୁଡ଼ା ଭଲ ଲାଗେ।
ହୁଁ ସେଟ ସେଟା ଏତିକି ଟିକେ ପାଞ୍ଚ ଟଙ୍କା ନବ।
ପା ପାଞ୍ଚ ଏବେ ଦଶ।
ଏ ମା ଆଉ ନାହିଁ କିଲୋ ପାଞ୍ଚ ମୁଁ ଭାବୁଛି।
ନାଇଁ ଲୋ ପାଞ୍ଚ ନାହିଁ।
ମୁଁ ସେଥୀରେ ଯାଇଥିଲି କୋଉଠିକି କହିଲୁ ମୁଁ ସେତେଳେ ଯାଇଥିଲି ଘାଟ ଗାଁ ହେଲା ସବୁ ରେଟ୍ ବଢ଼ିଯାଇଛି ଆଗ ଯୋଉ ରେଟ୍ ଥିଲା ସେ ଅଲଗା ଥିଲା ତାପରେ ସବୁ ରେଟ୍ ବଢ଼ିଯାଇଛି ତାପରେ ମୁଁ ଗଲିି ମୋ ଚିହ୍ନା ଦୋକାନ ଟାକୁ। ଭାଇ କଣ ରେଟ୍ ଏବେ ସବୁ ବଢ଼ିଯାଇଚି ହଁ ବା ବଢ଼ିଯାଇଚି କିନ୍ତୁ ତତେ ମୁଁ ପୁରୁଣା ରେଟ୍ ରେ ଦେବି ନେଇଯା।
ହୁଁ।
ତାପରେ ମୁଁ ଆଣିଥିଲି ଯୋଉ କତୁରୀ ଆଣିଥିଲି ଯୋଉ ପିନ୍ଧୁନଥିଲି ଚୁଡ଼ି ପଛରେ ପୁରା ଲାଷ୍ଟ ରେ। ଯୋଉ ସ୍ତ୍ରୀ ଲୋକମାନେ ପିନ୍ଧନ୍ତି ସେଇଟା ଆଣି ଦେଇ ଥିଲି। ସେରାକ ଆଗରୁ ନଉଥିଲେ ଗୋଟା କୁ ମାନେ ଗୋଟେ ପଟ ନେଉଛନ୍ତି ଦଶ ଟଙ୍କା ହେଲା ଏଥର ନଉଛନ୍ତି କୋଡ଼ିଏ ଟଙ୍କା ଗୋଟାକୁ।
ସବୁ ରେଟ ବଢ଼ିଲାଣିିଲୋ ମାସ
ଏ ପେଟ୍ରୋଲ ରେଟ୍ ଦେଖୁଛୁତ କେତେ ବଢ଼ୁଛି। ଆଉ କଣ କହିବୁ ଡାଲି, ଚାଉଳ ସବୁ ରେଟେ କେତେ ବଢୁଛି ଲୋ ମା। କଣ କରିବା ଭାରି ହଇରାଣ ଲୋକ ଭାରି ହଇରାଣ ହଉଛନ୍ତି। ରେଟେ ବଢ଼ିବାକୁ ଆଉ ଆଡ଼େ ମାନେ କଣ କହିଲୁ ସେତିକି ମାନେ ସେତିକି ବି ମାନେ ଇଏ ବି ସପିସେଣ୍ଟ ହଉନି ପଇସା ସେତିକି କଣ ମିଳୁଛି ଆଉ କହିଲୁ।
ନାବା।
ସେତିକି ଲୋକ ପାଉଥା ନା ଚାକିରି ମିଳୁଛି ନା କିଛି। ହଉ ତାହାନେ କଲ କର।
ହଉ ତାହାନେ କରୁଛି।